ହଁ କେମିତି ଅଛ?
ହଁ ମୁଁ ଭଲ ଅଛି।
ଆଉ ଖାଇଥିଲ କଣ? ମୁଁ ବଢିଆ ଅଛି।
ଓ ହଁ।
ଆଉ ଖାଇଥିଲ କଣ?
ଏଇ ମୁଁ ଏବେ ମିଠା ଦହି ଖାଇଥିଲି ବାବା ଆଣିଥିଲେ ତ ଖାଇକି ବସିଛି ଆଉ। ଆଉ ତୋମେ କଣ ଖାଇଲ?
ମୋର ର ମୁଁ ଆଜି ସନ୍ଧ୍ୟା ବେଳେ ଫ୍ରୁଟସ୍ ଖାଇଥିଲି। ଏଇ ଯୋଉ ପାଚିଲା ପଣସ ଆସିଥିଲା ତ ଗାଁ ରୁ। ମୁଁ ଏଇନା ଜଷ୍ଟ ଅଁ, ହଁ ସେଇଆ କୁ ଖାଇଥିଲି। ହୁଁ।
ପଣସ ମାମୁଁ ବି ସାବିତ୍ରୀ ପାଇଁ ଆସିଥିଲେ କିନ୍ତୁ ପଚକା ହେଇଆଉଥିଲା ଟିକେ ଥିଲା ଜଷ୍ଟ ମୁଁ ଖାଇଲିନି ମୁଁ ପଚରା କମଣସ କିଏ ଖାଇବ।
ହଁ ହଁ ସେଟା ସେମିତି କଲେ ଭଲ ଲାଗିବନି ମାନେ ଉଁ, ସ୍ମେଲ୍ ହବ। ପଣସ ଟା ବି ବେଶୀ ଦିନ ରହିଗଲେ ସ୍ମେଲ ହୁଏନି କି।
ହୁଁ ହୁଁ ପୁରା ଘର ଟା କମ୍ପାଏ।
ହଁ ଯୋଉ ଜାଗାରେ ରଖିଥିବ ସେଇ ଜାଗା ବି ସ୍ମେଲ କରିବ।
ହୁଁ ଆଉ ମୁଁ ତ ଫ୍ରିଜ ରେ ରଖିଥିଲୁ କାଢିକି। ସେ ଫ୍ରିଜ ଟା ଯାକ ପୁରା ସ୍ମେଲ ହେଇଗଲା।
ଫ୍ରିଜ୍ ପୁରା ସ୍ମେଲ୍ କରିବ ଆଉ ଫ୍ରିଜରେ ବି ଯାହା ରଖିଥିବ ଜିନିଷ ସେଗୁଡ଼ାକ ବି ସ୍ମେଲ୍ କରିବ।
ହଁ ସବୁ ଫ୍ରୁଟ ପଣସ ଯାହା ବି ଥିବ ଖାଲି ପଣସ ପଣସ ସ୍ମେଲ।
ହଁ ଆଉ। ମୁଁ ଏଇଠି ବସିଥିଲି ଆଉ ଆଉ ମେ ଫେୟାର ରେ ପଡିିନି ଆଉ କିଛି କନ୍ଫ୍ଲୁଏନ୍ସ।
ମେ ଫେୟାର କମଫରେନ୍ସ ପଡ଼ିଲେ ଆମ ଆଗୁଆ ବାହାରିବା।
ସତ କଥା ତମେ ତମ ନାଁ କହିକି ମୁଁ କଲେଜ ରୁ ବି ରମା ଦେବି ଷ୍ଟୁଡେଣ୍ଟ କିନ୍ତୁ ମୁଁ ରମା ଦେବି ମାଟି କେବେ ମାଡ଼ିନି।
ଆ ରୂପାଲି କେବେ ଆଣିବ।
ଅ ରୁପାଲି କଣ
ରୂପାଲି କବି ନବ ତମକୁ ଆଉ।
ହଁ ତମ କଲେଜରେ ଆଲାଉ ଅଛି ବୋଲି ସେ କହୁଥିଲା ତ।
ହଁ ତ ଆମ କଲେଜରେ ମାନେ କ୍ୟାଣ୍ଟିନ ଅଛି ନା ତ ସେଇଠି ତ ବହୁତ ସାରା କଲେଜ ରୁ ଆସନ୍ତି ବାହାର ଲୋକ ବି ଆସନ୍ତି ସେମିତି କିଛି
ହଁ ତମର କିଛି ଗୋଟେ ଫେଷ୍ଟ ପଡୁ ମୁଁ ଯିବି ଆଉ।
ହଁ ହଁ।
ହୁଁ।
ଓନ୍ଲି ଝିଅ ଆଲାଉ ପୁଅ ଆଲାଓ ନାହିଁ।
ହଁ ଏଇଟା ତ ବଢିଆ ହେଁ ହେଁ ହେଁ କିଛି ଗୋଟେ ୱେଷ୍ଟ ହଁ ୱେଷ୍ଟ ପଡୁ ମୁଁ ଯିବି।
ଆମର ମାନେ ଫେଷ୍ଟ ଆମ କଲେଜ ଆଗରେ ହେଇଥିଲା ମାନେ ପୁରା ଗେଟ୍ ଫେଟ ବନ୍ଦ କରିକି ସିକ୍ୟୁରିଟି ଗାର୍ଡ ପୁରା ଜଗିଥିଲା କିନ୍ତୁ ପୁଅ ପିଲା କଥା ଜାଣିନୁ ଖାଲି ଆସିକି ଏମିତି ଉଣ୍ଡୁ ଥିଲେ ପୁରା। କଣ ବାଟି ସେ ଛାତ ଉପରେ ଗଛ ଉପରେ ଛଡିକି ଅନଉଥିଲେ ସବୁ।
ହେଁ ହେଁ ହିଁ। ଏ ଯଉ କଣ କହୁଥିଲି କହିଲ ଏମିତି ଏଇ ସିକ୍ୟୁରିଟି ରଖୁଛନ୍ତି ବାହାର ପିଲା ବି ଆସିପାରନ୍ତି ନା ତମ ଫେଷ୍ଟ କୁ।
ହଁ ମାନେ ତମେ ଅଡିଟୋରିୟମ ଯାଇପାରିବନି ବାକି ବାହାରେ ଆମର ଯୋଉ ଫ୍ଲାସ ମୋମ ହୁଏନି ମାନେ ଗୋଟେ ଇଭେଣ୍ଟ ମାନେ ସେମତି କଣ ସ୍ପନସର କି କଣ? ଏମିତି ମାନେ ଦେଖେଇବାର ଯେ ମୁଁ ଦେଖେଇବାର ଅଛି କି ହଁ ଇଭେଣ୍ଟ ଅଛି ତ ସେଇ ଆମେ ଡ୍ୟାନ୍ସ କରିବାକୁ ଗଲେ ସେ ଗେଟ ଆଗରେ ଡ୍ୟାନ୍ସ କରୁ। ଆଉ ବାକି ସବୁ ଜିନିଷ ଅଡିଟୋରିୟମ ରେ ହୁଏ ଆମର ସେଇଥିରେ ପ୍ରାୟ ଆଲଓ ନୁହଁ କେହି।
ହୁଁ ସେ ବି ଭିତରେ ହୁଏତ କଲେଜ ପିଲା କିନ୍ତୁ ତମ ଅଡିଟୋରିୟମ ଟା ବଢିଆ ଅ ସୁନ୍ଦର ମାନେ ମୁଁ ଦେଖିଛି ରୁପାଲି ଦେଖଉଥିଲା। ସେଇଠି ଗୋଟେ ଫିଲ୍ମଟି ଲଗେଇଦବ ମସ୍ତ ବସିକି ଦେଖିବ।
ଫିଲ୍ମ ହଁ ଫିଲ୍ମ ଲାଗି ବିି ଥିଲା ଗୋଟେ ଆମେ ଯାଇନଥିଲୁ।
ହଁ ସେଟା କିନ୍ତୁ ବଢିଆ ହେଇଛି ମାନେ ଚେୟାର ଫେୟାର ପଡ଼ିକି।
ସବୁ ଯୋଉ ଡ୍ୟାନ୍ସ ଫ୍ୟାନ୍ସ ହୁଏନି କି ସେଇଠି ମାନେ ସବୁ ମାନେ ଗୋଟେ ଛୁଆ ମାନେ ଲାଇଟନିଂ ଭିଡିଓନ୍ କରନ୍ତି ସେଜ କରିକି ଡ୍ୟାନ୍ସ କରନ୍ତି। କାଳି ଡ୍ୟାନ୍ସ କରିଥିଲେ କାଳି ଡ୍ୟାନ୍ସ କରିଥିଲେ ପୁର ବଢିଆ ମାନେ ଭିଜୁଆ ଲାଇସନ୍ ଭିଡିଓ ପୁରା କରିଥିଲେ। ଆମର କରୁଥିଲୁ ପୁରା ମସ୍ତ ଲାଗୁଥିଲା ଡ୍ୟାନ୍ସ କୁ ପୁରା। ଶିବ ତାଣ୍ଡବ କାଳି ଡ୍ୟାନ୍ସ ମସ୍ତ ଲାଗୁଥିଲା।
ଉଁ ହୁଁ ସେ ଭଲ କରିଥିବେ ଆଉ?
ହଁ ଭଲ କରିଥିଲେ ଏବେ ତ ଆମେ ତ ମିଶିନୁ ମାନେ କେବଳ ବାହାରେ ହିଁ ମୁଁ କେବେ ମିଶିଚି ଡ୍ୟାନ୍ସ ରେ। ଅଡିଟେରିୟମ ରେ ମୁଁ ଡ୍ୟାନ୍ସ କରିନି କାରଣ ଏ ଏକ୍ଜାମ୍ ହୁଏ ନା। ପୁଣି ପିଲା ବି ଏମିତି ଲୁଚି ଲୁଚି ଡ୍ୟାନ୍ସ କରନ୍ତି କେମିତି କଣ ଇନ୍ଫର୍ମେସନ୍ ପାଆନ୍ତି। ତାଙ୍କୁ ହିଁ ଜଣା ଆମେ ତ ଜାଣି ହିଁ ପାରୁନୁ କେତେବେଳେ କଣ ଫଙ୍କ୍ସନ୍ ହଉଚି।
ହାଲୋ।
ହୁଁ।
ହୁଁ।
ଆଉ କଁ କରୁଚ?
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ଭଲ ଅଛନ୍ତି ତମର?
ହଁ ହଁ ବଢିଆ ଅଛନ୍ତି।
ଦେହ ଫେଅ କିଛି ଖରାପ ହେଇନି ତ?
ନା ନା ଦେହ କିନ୍ତୁ ଗରମ ବହୁ ଜୋର୍ ସେ ହଉଚି।
ଗରମ ତ ବହୁତ୍ ହଉଚି ଘରେ ତ ମୁଁ ମୋ ପ୍ରାଣ ବାହାରି ବାହାରିପଇଲାଣି।
ମାନେ ଏଇ ଯୋଉ ଗୋଟେ ଆଡ୍ଭଟାଇଜ୍ ମେଣ୍ଟ ନଥିଲା ମାନେ ସୂର୍ଯ୍ୟ ତାଙ୍କ ମୁଣ୍ଡ ଉପରେ ଷ୍ଟ୍ର ପକେଇକି ଇଏ କରୁଚନ୍ତି ମତେ ଲାଗୁଚି ହଁ ମତେଲାଗୁଚି ସେଇଟା ସତ ଏବେ ଚାଲୁଛି ବାହାରକୁ ଗଲେ।
କିନ୍ତୁ ଆମ ମୁଖ୍ୟ ଗୁକ୍ଲୋଜ୍ ପିଲଲେ ବି ତ ଗୁକ୍ଲୋଜ୍ ସୋଷାଡ଼ିକି ନେଇଯାଉଚି। ସେ ବି କହୁଥିଲା ଗ୍ଲୁକୋଜ୍ ସିଏ ଆଉ ପାଣି ସୋସାଡିକି ନବନି ସୂର୍ଯ୍ୟ ଜୁସ୍ ପିଇଲେ ଆମର ପାଣି ବାହାରପଡିୁଚି ଦେହରୁ। ଲାଭ କଣ ତା ଏଲେ ଗ୍ଲୁକୋଜ୍ ପିଇ
ହୁଁ ହୁଁ ହୁଁ।
ହୁଁ
ସେଇ ଏତେ ଗରମ ହଉଚି ପୁଣି କହୁଚନ୍ତି କି ପଚିଶି ତାରିଖ ରୁ ଜୁନ୍ ଦୁଇ ଯାଏ ଆହୁରି ଗରମ ହବ।
ହୁଁ।
ହୁଁ ହୁଁ।
ଏବେ ତ ମାନେ ସାଢେ ଦିଟାରେ ପହରଦିନ କଣ ପୁରା ଫିଫ୍ଟି ଫୋର୍ ଡିଗ୍ରୀ ସେଲସିସ୍ ପଳେଇଥିଲା ପୁରା ଭୁବନେଶ୍ବର
ଫିପ୍ଟି ଫୋର୍ ହଁ ଗରମ ବି ବହୁ ଜୋର୍ସେ ହଉନି କେମିତି ବାହାରେ ରହୁଚନ୍ତି?
ହଁ ପରା ମେଘୁଆ କରୁ କି ଯାହା କରୁ ଷ୍ଟିଲ୍ ଗରମ ଲାଗୁଚି ଘରେ।
ହୁଁ।
ଆମେ ତ ଯାହା ଘରେ ଅଉ ଯୋଉମାନେେ ବାହାରେ କାମ କରୁଚନ୍ତି କି ବାପା ମାନେ ଯାଉଛନ୍ତି। ସେମାନଙ୍କୁ ତ ବହୁତ୍ ଅସୁବିଦା ହବ।
ହଁ ବା ସେଇଆ ବାପା ବାପା ମାନେ ଯୋଉ ଯାଉଚନ୍ତି ବାହାରକୁ ବୋଉ କେମିତି କରୁଛନ୍ତି। ଟ୍ୟାନ୍ ପଡିଯାଉଥିବ
ତାଙ୍କର ଟ୍ୟାନ୍ ପଇଲେ ଚଳିବ କିନ୍ତୁ ଆମର ଟ୍ୟାନ୍ ପଇଲେ ଚଳିବନି। ମୁ ଷ୍ଟିଲ୍ ଟ୍ୟାନ୍ ପଡିି ହିଁ ଯାଇଚି। ମାନେ ଛାତକୁ ଯାଇକି।
ହୁଁ ସେଇଆ, ଏଇ ଯୋଉ ଭଳିଆ ଖରା ହଉଛି ମଣିଷ ଯଦି ଶୋଇପଡ଼ିବ ଘଣ୍ଟାଏ ଖରାରେ ଶୁକୁଆ ହେଇକି ବାହାରିବ।
ହୁଁ, ଅଣ୍ଡ୍ ମାନେ ଯୋଉ ପ୍ୟାନ୍ ନୁହଁ ସେଇଠି ରଖିଦବ ଅଣ୍ଡା ଆମଲେଟ୍ ଖାଇବାର ଥିଲେ ଅଣ୍ଡା ଘାଣ୍ଟିକି ସେଇଠି ପକେଇଦବ ପୁରା ହେଇଯିବ ଆଉ।
ହଁ ସେଇଆ। ଗ୍ୟାସ୍ ବି ଆଉ ଦରକାର ନାହିଁ, ହଁ।
ଗମେଣ୍ଟ ତ ଗ୍ୟାସ୍ ଦଉନି ଆମେ ସେଇଥିରେ ରାନ୍ଧିବା ଆଉ।
ସେ ଗମେଣ୍ଟ ଦଉନି ଗ୍ୟାସ୍ ଏ ହୁଁ, ସେଇଆ।
ଏବେ, ହଁ ଏବେ ତ ପାଇ ପ୍ ଲାଇନ୍ ଆସିବ ବୋଲି କହୁଛି କିନ୍ତୁ ଆମର ଟିକେ ଟିକେ ଷ୍ଟାର୍ଟ ହେଇଛି।
ହୁଁ, ପାଇପ୍ ଲାଇନ୍ ମୁ ଜାଣିନି ଏ ବିଷୟରେ କିଛି। କଣ ଚାଲିଛି କେଜାଣି? ହଁ ମୁଁ ବି ଶୁଣୁଥିଲି ପାଇପ୍ ଲାଇନରେ ଆସିବ ବାକି ଦେ ଖ ଯଦି ପାଇପ୍ ଲାଇନ୍ ଆସିବ ନା ସେଟା ବହୁତ ବଡ ମାନେ ପ୍ରୋବ୍ଲେମ ବି ହେଇପାରିବ। କାହିଁକି ନା ଆମ ଲୋକମାନେ ମାନେ ସମସ୍ତେ ଥୋଡି ଯେମିତି ପେ ଟ୍ରୋଲ୍ ପମ୍ପରେ ନିଆଁ ଲାଗିଥିଲା।
ହଁ
ହଁ ସେମତି ଯଦି ଏମ୍ ଏଇଟା ବି ଯଦି ସେମତି ହବ ଅଣ୍ଡରଗ୍ରାଉଣ୍ଡ ପାଇପ ପ୍ ଲାଇନ୍ ମାନେ ଏଗୁଡା ସବୁ ଯଦି ଏଲ୍ପିଜିି ସେ ଇଏ କଲେ ବହୁତ ମାନେ ବୁଝିପାରୁଛ ତ? ବାହାରେ ଯଦି ଏମିତି ହେଲା ଅଣ୍ଡରଗ୍ରାଉଣ୍ଡରୁ ଗଲେ ସେଟା ବେଶୀ ଆଫେକ୍ଟ ପଡିବ ନା।
ହଁ କିନ୍ତୁ ସେଇଟା ତ ହବ, ବାକି ଗୁଜୁରା ଟ ଦିଲ୍ଲୀ ହରିକାରେ ସେଇଠି ବି ସେମିତି ହଉଛି ନା, ତ ଏ
ହଁ ସେଠି ସବୁ ଚାଲିଚି ହଁ, ସେଠି ତ ସବୁ ଚାଲିଛି ହଁ ଯାହା କହିଲ।
ହଁ, ସେଇଠି ତ କିଛି ପ୍ରୋବ୍ଲେମ୍ ହଉନି, ଆଉ ଆମର ତ ଏମିତି ଆମର ଚବିଶ୍ ଘଣ୍ଟା ଆସୁଛି ପାକିସ୍ତାନରେ ତାଙ୍କର ଟାଇମ୍ ଲାଇନ୍ ଅଛି। ଏତିକିରୁ ଏତିକି ଭିତରେ ଗ୍ୟାସ୍ ଆସିବ ତମେ ଯାହା ୟୁଜ୍ କର। କଣ ନା ନା ପାକିସ୍ତାନରେ।
ଓଃ ପାକିସ୍ତାନ କହିଲ, ପାକିସ୍ତାନରେ ହେଇଗଲାଣି?
ହଁ ସେଇଟି ତ ହଉଛି ମାନେ ତାଙ୍କର ଟାଇମିଙ୍ଗ୍ ଅଛି କି ଏତିକିରୁ ଏତିକି ଟାଇମ୍ ଭିତରେ ତାଙ୍କର ଗ୍ୟାସ୍ ଅନ୍ ହବ, ଆଉ ସେମାନେ ଗମ୍ ଗରମ ହିଁ କରିପାରିବେନି କିଛି କରିପାରିବେନି।
ଓହୋ ସେତିକି ଟାଇମ୍ ଭିତରେ ଯାହା କରିବ ରୋଷ୍
ହଁ ପାଣି ଭଳିଆ ଆଉ।
ହଁ
ଯେମିତି ସପ୍ଲାଇ ପାଣି ଆସୁଛି ସେମିତି ତାଙ୍କର ପାଣ୍ ଗ୍ୟାସ୍ ଆସୁଛି ଆଉ।
ଆମର ବି ତାହେଲେ ଜଲ୍ଦି ହେଇଯିବ।
ହଁ ଏଇଠି ତ ଖୋଳା ଖୋଳି ଷ୍ଟାର୍ଟ ହେଲାଣି କଣ ନମ୍ବର ଲେଖିକି ନେଇଥିଲେ ଆଉ କ ମାନେ ଗୋଟେ ଲୋକ ବି ଆସିଥିଲା କି କଣ ପାଇଁ ଡିଟେଲ୍ସ ପଚାରିବା ପାଇଁ। କେତେ ଜଣ ଅଛନ୍ତି, କଣ ସବୁ ପଚାରିକି ଗଲା ସିଏ। ମାନେ ଏଇଟା ଦି ହଜାର ପଚିଶରେ ଆସିଥିଲା, ବାକି ଏ ଉଁ, ଏବେ ନମ୍ବର ଲେଖୁଛି ଆଉ ଖୋଳାଖୋଳି ଲେଖା ଚାଲିଛି ଆଉ।
ହୁଁ ସେ ଧିରେ ଧିରେ ଚାଲିଛି ସବୁ ଆଉ।
ହଁ ଧୀରେ ଧୀରେ ସବୁ ହବ, ଆମ ଓଡିଶାରେ ଟି ଏତେ ଲେଟ୍ ସେ ମେଟ୍ରୋ ଟ୍ରେନ୍। ମେଟ୍ରୋ ଟ୍ରେନ ହେଇଥାନ୍ତା ମେଟ୍ରୋ ଟ୍ରେନ ହେଲାନି ସେ କଣ କହିଲା। ଟ୍ରେନ ଜାଗାରେ ଇ ବସ୍ ଦେଇଦବ ମାନେ ବସ୍ ସମସ୍ତଙ୍କୁ ଦେଇଦବ ଖାଲି ଭୁବନେଶ୍ଵର ଛାଡିକି। ଆଉ ଯେତେକ ସବୁ ଅଛି କଟକ ଆଉ ଝାରସୁଗୁଡା ସମଥିଙ୍ଗ ସବୁ। ବୁ ସମସ୍ତଙ୍କୁ ବସ ଦବ ମେଟ୍ରୋ କରିବନି ଆଉ।
ମେଟ୍ରୋ କଲେ କଣ କହିଲ ହଁ ବସ୍ ଦବାଟେ ବି ଭଲଛ ବାକି ଲୋ। କ ଯୋଉ ଭଳିଆ ହେଲେ ଇଁ। ବସ୍ ବି ଭଲରେ ଚଲେଇଲେ ଯେମତି ମୋ ବସ୍ ଯେମିତି ଚଲଉଛନ୍ତି ଲୋକମାନେ। ତମେ ସେଇଟା ବି ଦେଖଆ ହଁ।
ପୁଣି ମାନେ ଯଦି ବି ମେଟ୍ରୋ ଗଲା ନା ବସ୍ କମିଯିବ ଏତେ କା। ଆକ୍ସିଡେଣ୍ଟ ବି ହବନି ମାନେ କଣ ଟ୍ରାଫିକ ରେ ଯାହାବି ହବ ଆମେ। ବସ୍ ଅଛି ବୋଲି ଗାଡି ଫାଡି ଯାଇପାରୁନି।
ହଁ ତ ହଁ ସେଇଆ ମାନେ ମେଟ୍ରୋ କରିଦେଲେ ସେ ତାର ଅଲଗା ଯିବ ଆକ୍ସିଡେଣ୍ଟ ରେଟ ବି କମିବ ଇଏ। ହେଲେ ମୋ ବସ ଯୋଉ ଭଳିଆ ଆକ୍ସିଡେଣ୍ଟ ହଉଛି।
ହୁଁ।
କଣ ହଁ ହବ ଧୀରେ ଧୀରେ ହବ। ସବୁ ଜିନିଷ ଧୀରେ ଧୀରେ ହବ। ହୁଁ ସବୁ ଭାବୁଚି ହେଇଗଲା କି?
ହଁ।
ହେଇଗଲା। ହ୍ୟାଲୋ।
ହଁ ଖା
ହୁଁ ହୁଁ।